ହଁ ହ୍ୟାଲୋ ଭାଇ ଭଲ ଅଛ।
ହଁ ଭଲ ଅଛି। ତମେ କେମିତି ଅଛ?
ହଁ ସେମିତି ଚାଲିଛି ଦୁଃଖେ ସୁଖେ ଆଉ।
ଦୁଃଖେ ସୁଖେ କଣ ତମେ ତ ସବୁବେଳେ ସୁଖରେ ରଇଆ ଲୋକ ତମର ପୁଣି ଦୁଃଖ କଣ?
କହୁଛ ତମର ତ ତାପରେ ସ୍କୁଲ କଣ ପଚିଶ ତାରିଖ ଯାଏ କରିଥିଲା ସକାଳ।
ହୁଁ।
ମାନେ କଲେକ୍ଟର ଗୋଟେ ଲୋକ ମାନିବାକୁ ପଡିବ ଖାଲି ଗୋଟେ ଦି ଦିନ ମାନେ ଆଜି ଅର୍ଡର ଦେଇଛନ୍ତି କାଲିଠୁ ହବ ସକାଳ ମାନେ ନର୍ମାଲ କ୍ଲାସ୍ ଯେମିତି ହୁଏ।
ହୁଁ ହୁଁ।
କିନ୍ତୁ ଦିଇ ଦିନିଆ ଆଉ ଦୁଇ ଦିନ ସକାଳ କ୍ଲାସ ହେଇଯାଇଥାନ୍ତା ପ୍ରୋବ୍ଲେମ୍ କଣ ହେଇଥାନ୍ତା।
ହୁଁ।
ଏମିତିଆ କଥା ଆଉ ତ ଆଉ କଣ କରିବା?
ହଁ ଭାଇ ସକାଳିଆ ଇଏ କଣ ଇଏ କଣ ତମେ ଉଠିକି କେତେବେଳେ ଯାଉଛ?
ଆଉ। ପାଞ୍ଚଟା ପଇଁତିରିଶ ରେ ବସ୍ ଲାଗୁଛି ଦି ମିନିଟ ବି ଲେଟ୍ ହେଇଯାଉଛି ବସ୍ ରହୁନି ପଳଉଛି।
ପାଞ୍ଚଟା ପଇଁତିରିଶ।
ହୁଁ ପାଞ୍ଚଟା ପଇଁତିରିଶ ସୁଦ୍ଧା ବସ୍ ଲାଗୁଛି ଠିକ।
ଆରେ ଭାଇ ସା।
ଭାରି କଷ୍ଟ ମୁଁ ତ ଚାଲିଲି ଯାଇପାରୁନି ମୁ ଗାଡ଼ିରେ ବାଇକ୍ ନେଇକି ଯାଉଛି। ଆଜି ବିଶ୍ୱାସ କରିବନି ଆଜି ଆମର ମ୍ୟାଥ ଟେଷ୍ଟ ଥିଲା।
ହୁଁ।
ମୁଁ ପାଖାପାଖି ଛଅଟାରେ ଉଠିଲି ଛଅଟା ଦଶ ପନ୍ଦରରେ ଛଅଟା ପନ୍ଦରରେ ଉଠିଲି। ଝାଡ଼ା ଗଲି ସାଙ୍ଗେ ସାଙ୍ଗେ ଗାଧେଇଲି ଗାଧେଇନି। ଛଅଟା ପଚିଶରେ ବାହାରିଲି ଛଅଟା ତିରିଶରେ ବାହାରିଲି ଆମ ସ୍କୁଲରେ ଛଅଟା ପଇଁତିରିଶି ରେ ପହଞ୍ଚିଗଲି।
ଆଛା।
ମାନେ ଆଉ ପାଞ୍ଚ ମିନିଟରେ ସ୍କୁଲ ପହଞ୍ଚିଲି ତାପରେ ପାଖାପଖି ଦସ ପ ଲେଟ୍ ହେଇାଇଥିଲା ଏଜାମ ଷ୍ଟାର୍ଟ ହେଇଯାଇଥିଲା ଆଜ୍ଞା। ହୁଁ।
ଏଇ ଆମର କାମ ଚାଲିଥିଲା ତ ଘରେ ସେଇ ନଟ ବୋଲ୍ଟ କଣ ଢବାଟା କହୁଚନ୍ତି ଆଣିବାକୁ ମୁଁ ଆଣିବାକୁ ଆସିଛି।
ଓ ହଁ ଆଉ କଣ ଗାଡ଼ିରେ ତେଲ ନଥିଲା କହୁଥିଲ ତେଲ ପକେଇଲ।
ହଁ ତେଲ ପକେଇଲି ଆଉ କଣ କରିବା ଭାରି ହଇରାଣ କଥା।
ହଁ ଇନ୍ଦୁ ମୁଁ ଜେତିକି ବୁଝିଲିଣି ଏଇ ଯୋଉ
ଶୁଣୁନ ଆଜି ତେଲ ପକାଇବାକୁ ଯାଇଥିଲି ଜଣେ ସାଙ୍ଗକୁ ନେଇକି
ହୁଁ।
ଶ୍ କରିବନି ଦୁଇଶଟଙ୍କାରେ ତେଲ ପକେଇଲି ସେଥିରେ ଦୁଇ ଲିଟର ତେଲ ବି ହେଲାନି ଦେଢ଼ ଲିଟର ପାଖାପାଖି ହବ।
ତାପରେ ସେ ଦି ଲିଟରରେ ତ ସିଏ ଗୋଟେ ପକାର ମୁଁ କହୁଛି ଆମର ଏଇ ଯୋଉ ତେଲ ଗୁରାଏ ଆଖୁ ରସ ମିଶୁଛି।
ହଁ ବା ଆଖୁ ରସ ଯୋଉ ଖାଲି ଚିନି ଚିନି ପାଣି ମାନେ ମୁଁ ମୁଁ ଦେଖିଲାଣି ୟୁଟ୍ୟୁବରେ ଗାଡ଼ି ମାନଙ୍କରେ କଣ? ଗାଡ଼ି ମାନଙ୍କରେ ସବୁ ଅ ପିମ୍ ପୁୁଡ଼ି ଉୁମ୍ପୁଡ଼ି ଲାଗିଯାଉଛନ୍ତି ଏଇ ଥୋନଲ୍ ପାଇଁ।
ହଁ ସିଏ ତା ସିତେରେ ଟିକେ ନାଗୁ ମିଠା ଅଂଶ ରହୁଛି ନା ମିଠା ଅଂଶ ରହିଲେ ମାନେ ତ ପିମ୍ପୁଡ଼ି ଯାହା ହେଲେ ବି ଲାଗିବେ।
ହୁଁ ମାନେ ଗାଆଡ଼ି ପେଟ୍ରୋଲରେ ପିଟ ପି ପିମ୍ପୁଡ଼ି ଲାଗିଯାଇଛନ୍ତି ମାନେ ଭାବ ମାନେ ହାବ କଣ କହିବି ଆଉ?
ସିଏ ତ ଗୋଟେ ପ୍ରକାର କିନ୍ତୁ ଆଉ ଗୋଟେ ଜିନିଷ ମାନେ ଦେଖ ଏଇ ଯୋଉ ଗାଡ଼ିରେ ପେଟ୍ରୋଲ ସେ ଆଗୁରୁ ଯୋଉ ଭଳିଆ ଆଉଥିଲା ଗାଡ଼ି ଦୋଓଳା ମାନେ ପୁରା ଆ ପୁରା ଯେମିତି ମଜା ଲା
ଜାଣି ହଁ ହଁ ଏଇ ବ୍ୟାଗ୍ ଟା ରଖିଛନ୍ତି। ତମ ଏ ତଳ ଘର ରହୁଛୁ।
ହୁଁ ଏବେ କଣ ସେଇଭଳିଆ ଲାଗୁଛି କି? ହୁଁ ଏବେ କଣ ସେଇ ଭଳିଆ ଲାଗୁଛି କି ସିଏ ଗାଡ଼ିରେ ମାନେ ଆଡ଼ୁ ସାଡ଼ୁଆ ଯୋଉ ପକେଇ ଦଉଛନ୍ତି ସେଇ ନହେଲେ ହେଲା ଏମିତି ପେଟ୍ରୋଲରେ ଯୋଉ ମିଶା ମିଶି କରିଦଉଛନ୍ତି ଗାଡ଼ି ର ମାନେ ଟୋଟାଲ ଉପରେ ଖାଇଯାଉଛି ତା ମାଇଲେଜ ବି ଦେଖଉନି ଆଉ।
ହୁଁ ଆଉ ମାଇଲେଜ ଆଖୁ ରସରେ ଗାଡ଼ି ଚାଲିଲେ।
ମୋର ଗୋଟେ ସାଙ୍ଗଟେ ତା ନା ସତ୍ୟ ବୋଲି ଗୋଟେ ସାଙ୍ଗଟେ ତ ତାର ମାନେ ଗାଡ଼ି ଗୋଟେ ନୂଆ ଗାଡ଼ି କିଣିଲା ବୁଲେଟ୍ ଗୋଟେ ସେମି ତି ରେ ବୁଲେଟ୍ ମାଇଲେଜ ଦେଖାଏନି। ମାନେ ଆମେ ମିଶିକି ଏଇ ରବି ଟବି ଛକରେ ତେଲ ପକେଇଲୁ। ତେଲ ପକେଇକି ଆମେ କଲେଜ ଧଇଲା ଭିତେରେ ତାର ତେଲ ମାନେ ଆଉ ନାହିଁ ଟିକେ ନାଗୁ ଠୋପିଏଥିଲା। ସେ ବାଟରେ ଆଉ ଜଣଙ୍କଠୁ ମାନେ ସେ ତେଲ କିଣିକି ସେ ଶହେ ଟଙ୍କା ଏକ୍ସଟ୍ରା ନେଲା। ସେଇଠୁ ତା କତିରୁ ତେଲ କିଣିକି ଆମେ ଆଣି ଗାଡ଼ିରେ ପକେଇଲୁ ତାପରେ ଘର ଯାକେ ହେଲା। ମାନେ ସେ ତେଲରେ ମାଇଲେଜ ବି ଦେଖଉନି। ମାନେ ସେ ତେଲ କାହିଁ କିଣିବ କହୁନ କିଛି ଲାଭ ନାହିଁ ବି ସେ ତେଲ କିଣିକି। ମାନେ ପୁରା ଗାଡ଼ିର ଆଡ୍ସ ପାଟ୍ସ ଗାଡ଼ି ଟୋଟାଲ ପୁରରା ଗାଡ଼ି ହୀ ଖାଇଯିବ।
ହଁ ହଁ ସିଏ ଯାହା ହଉଛି ଇଏ ତାପରେ ରଷ୍ଟ ବି ଜଲଦି ଲାଗୁଛି ଗାଡ଼ିରେ ନା ନାଁ ଏଇ ଗୋଟେ ଇଠା ଗୋଟେ ତେଲ ଏମିତି ହେଲା ମାନେ ଭାରି ପ୍ରୋବ୍ଲେମ ଇଣ୍ଡିଆ କାଇଁ କହିଁଲ? ମାନେ ଏଗୁଡ଼ା ଇଣ୍ଡିଆ ଚାହୁଚି କି ହଣ୍ଡ୍ରେଡ ପରସେଣ୍ଟ ତେଲ ଆମ ଇଣ୍ଡିଆରେ ତିଆରି ହଉଛି ସେଇଥିପାଇଁ ଇଥାନଏଲ ଅଧିକ ପକଉଛି।
ତିଆରି ହଉଚି ଯେ ହଣ୍ଡ୍ରେଡ ପରସେଣ୍ଟ ଯେ କିନ୍ତୁ ଗାଡି ଟା ସେଇଭଳିଆ ହେଲେ ସିନା ଚଲେଇବ ଗାଡି।
ଗାଡି ଟା ହଁ ଗାଡି ଟା କମ୍ପାଟିବଲ ହେଲେ ଆଉ ଗାଡି ଶୁଣ ମାଇଲେଜ। ଗ୍ରୁପ ହଉଛି ରଷ୍ଟ ହେଇଯାଉଛି ତେଲରେ ଚିନି ମାନେ ପୋକ ଏଇ ଯେଉଁ ପିମ୍ପୁଡ଼ି ଲାଗିଯାଉଛନ୍ତି। ମାନେ କଁ ପଫମାନ୍ସ୍ ଡ୍ରପ୍ ସବୁ। ସରକାର ସେମିତିଆ ଗାଡି ବନେଇଲା ପରେ ତେଲ ବିକ ଆଉ ସେମିତିଆ ଗାଡି ହେଇନି। ଗାଡ଼ି ଗୁଡ଼ା ଯୋଉ ଖରାପ ହଉଛି ଲୋକଙ୍କର ଖର୍ଚ୍ଚ ହଉଛି ଦେଶର ଇକନୋମି ଖରାପ ହେଉଛି କି ନାଇଁ।
ଏମିତି ହେଲେ ବି। ଏଇ ଯୋଉ ଯୋଉମାନେ ସବୁ ଗାଡିର ଇନ୍ସୁରାନ୍ସ କରଉ ନାହାନ୍ତି ସେମାନେ ବି ମନା କରୁଛନ୍ତି ଯୋଉ ମାନେ ତମେ ଇ ହଣ୍ଡ୍ରେଡ ଯୋଉ। ତେଲ ପକଉଛ ତାହେଲେ ଆମ କତିକି ତମେ ଇନ୍ସୁରାନ୍ସ ମାଗନି। ତା ମାନେ ତମେ ଏଇନା ଭଲ ପଟ୍ରୋଲ ପକେଇବ ଯାଇଁ ତମେ ଇନ୍ସୁରାସ ମାଗିବ ଏଇନା କୋଉଠି ଚାଇଲୁ ଦେଖିବା ଭଲ ପେ ପେଟ୍ରୋଲ ମୁଳୁଚି।
ଭଲ ପେଟ୍ରୋଲ ହେଲେ ଏକ୍ସ ପି ନାଇଣ୍ଟି ଫାଇଭ୍ ଏକ୍ସ ପି ନାଇଣ୍ଟି ଫାଇଭ୍ ଟା ଭଲ ସ୍ପିଡ୍ ତେଲଟା।
ହଁ ଯେ କିନ୍ତୁ କୋଉଠି ମାନେ ରେଆର କେସରେ ସେଟା ମିଳିବ ମାନେ ବହୁତ ମାନେ। ଆଁ ଅଲଗା କେସ ରେ କିନ୍ତୁ ଇଥେରେ ଯମା ମିଳୁନି ଏବେ।
ହୁଁ କଁ କରିବା। ହୁଁ। ହୁଁ ହୁଁ।
ହୁଁ କୁଆଡେ ଯିବାର ଅଛି।
ହଁ ଏଇ କାଲି ପି ପରୀକ୍ଷା ଫିଜିକାଲିସନ ପରୀକ୍ଷା ତ ସେ। ପିଲାଟା ମୋ ପାଖରେ ବହିଟା ନାହିଁ ସେ ପଠେଇଲେ ନୋଟ୍ସ ଟା ମୁଁ କରିବି। ତାରି ଅପେକ୍ଷାରେ ଅଛି ଆଉ କଣ କରିବା।
ଓହୋ କଁ ଖାଇଥିଲ ଆଜି।
ହଁ ଆଜି ଆଜି ତ ଭେଜ ଖାଇବା। ଭାତ ହେଇଥିଲା ଡାଲି ହେଇଥିଲା ପୋଟଳ ଦରକାରୀ ହେଇଥିଲା ଶାଗଭଜା। ଆଉ ଆଳୁ ଭଜା ଆଳୁ ଭଣ୍ଡା ଆ ଯୋଉ। ଆଳୁ ଭଜା ଭଣ୍ଡା କଁ ଏମତି ଏମତି ହେଇଥିଲା ଏତିକି ଆଉ ଆଉ ଆମ୍ବ।
ଓହୋ ଭଲ ଖାଇବା ଆଉ କଁ ପୁରା ତ ସା କାହାରି ଆଉ ଆମର ତ ହେଇଥିଲା ସେମିତି ଭାତ ଡାଲି। ତାପରେ ଏ ଯୋଉ ମଟର ନାଡି ପୋଡିିକି ହେଇଥିଲା ଆଉ। ମାନେ ପୁରା ଘା ସନ୍ତୁଳା ଭଳିଆ ସନ୍ତୁଳା।
ହୁଁ।
ତମର ବର୍ଷା ହଉଚି ସେଏଟେ ଆମର ଏପଟେ ବର୍ଷା ହଉନି।
ହୁଁ ହୁଁ ଆମର ଇଆଡେ ଗୁଳୁ ଗୁଳି ହଉଛି ବହୁତ ଅଧିକ ମାନେ ଝାଳ ବାହାରି ଯାଉଛି ବସିଲେ।
ସେୟ ବା ବର୍ଷା ହଉନି ମାନେ ଗରମ ଲାଗୁଛି ଘିମିରି ଫିମିରି ବାହାରି ଗଲାଣି।
ହଁ ବା ମୋ‌ ଉଁ। ଉଁ ସାଙ୍ଗର ଦେହରେ ପୁରା ଘିମିରି ଫୁଟିକି ପୁରା ତା ପୂଜ ହେଇଗଲାଣି ଦେହରେ।
ହଁ ଏ ଗରମ ସେଇଭଳିଆ ହଉଛି କିଏ କଁ କରିବ।
ହୁଁ।
ଆଉ ଆମର କ୍ରିକେଟ୍ କେବେ ଷ୍ଟାର୍ଟ ହବ ମାନେ ଯଉ ଆମର ଇଂଲଣ୍ଡ ସିରିଜ ଟା।
ଉଁ ଚଉଦ।
ଚଉଦ ତାରିଖ ଡିସେମ୍ବର।
ହୁଁ ଉଁ।
ଆଉ।
ନେଷ୍ଟ୍ ମନ୍ଥ।
ଆଛା।
ଜୁଲାଇ ଜୁଲେଇ।
ହୁଁ ହୁଁ ଆଉ ତମର କଣ ଫୋନ ଫାନ୍ ଆଣିଆର ଥିଲା। କଣ ଏପନ୍ତ ଆଣି ଲଣି ନୁଆ ଫୋନ୍?
ପଇସା ପତ୍ର ହଁ କହୁନୁ ପଇସା ପତ୍ର ଟିକେ ହେଲେ ଆଣିଆ ଗୋଟେ ଭଲ ସାମସଙ୍ଗ ଫୋନ୍ ଟେ ଆଣିଆ ର ଭାବିଛି। ବେଡ଼
ହଁ ତମରି ପାଖରେ ପଇସା ନାଇଁ। ମିଛ କତାଅରା କହୁଚ ତମ୍ ପାଖେ ପଇସା ନାଇଁ ତମ୍ ପାକେ ନାଇଁ ଆଉ କା ପାଖରେ ଅଛି।
ଏପଟ ସେପଟ ଏମିତି ହେଇଯାଉଛି ଟିକେ ଆଉ ଖର୍ଚ୍ଚ ଆଉ।
ଓହୋ ଆଣ ଗୋଟେ ଭଲ ଫୋନ୍ ଆଣ ସେ ଫୋନ୍ ଆଉ କେତେଦିନ୍ ଧରିବ? ସେ ଫୋନ୍ ବି ନିଜ ନିଜକୁ ମାନେ ଗୋଟେ ଭାବୁଥିବ ମତେ ଏତେ ଦିନ ଧଇଲାଣି। ଗୋଟେ ରେସପେକ୍ଟଫୁଲ୍ ନଜରରେ ତମେ ଗୋଟେ ଦେଖୁଥିବ।
ତା ପରେ ଶୁଣ ମୋର ପଢା ଅଛି ଆହୁରି ଇଞ୍ଜିନିୟରିଂ କରିବି କି ମେଡିକାଲ୍ କରିପାରେ।
ପଢ଼ା କଣ ପଢ଼ା ତ ସେମିତି ଲାଗି ରହିବ ପଢ଼ା କଣ ସରେ କେବେ। କିନ୍ତୁ ନିଜର ଗୋଟେ ଗୋଟେ ଛୋଟ୍ ଛୋଟ ସଉକ୍ କୁ ମେଣ୍ଟେଇବା ଦରକାର ନା।
ସ ହଁ।
କେତେ ଫୋନ ଟା ରଖିଲେ କଣ ଗୋଟେ ଭଲ ଫୋନ୍ ପାଖରେ ରଇଲେ ଗୋଟେ ଭଲ ଗୋଟେ ଫିଲିଙ୍ଗସ୍ ଆସିବ।
ମାନେ ଗୋଟେ ଲାଗିବ ଭଲ ଫୋନ୍ ଅଛି।
ହୁଁ ଗୋଟେ ଗୋଟେ ପ୍ରିମିୟମ୍ ଟାଇମ୍ ଗୋଟେ ଲାଗିବ। ଗୋଟେ
ଉନ୍ତୁ ଉପୁରୁକୁ ଟିକିଏ ରହିଥାଅ।
ହୁଁ ମାନେ ଗୋଟେ ପ୍ରିମିୟମ୍ ଟାଇପ୍ ର ଲାଗିବ। ସେ ଗୋଟେ ଭଲ ଫୋନ୍ ଗୋଟେ ପାଖରେ ର ଦେଖିବ ଏମତି ଗୋଟେ କଣ? ଏଇ ଭଳିଆ ଆଉ କଣ ଏଇଟା?
ତ ମାନେ ଧର ଗୋଟେ ଫୋନ୍ ଆଣିବାର ଅଛି। କୋଉ ଫୋନ୍ ଟା ଆଣିବ ଭାବୁଛ?
ହୁଁ।
ହୁଁ।
ସାମମ୍ସଙ୍ଗ ଏସ୍ ଟ୍ୱେଣ୍ଟି ଏଇଟ୍।
ଏସ୍ ଟ୍ବେଣ୍ଟି ନା ମାନେ ଏକାତରେ ଆରେ ବା। ସାଙ୍ଗ ସାଙ୍ଗେ ଫୋନ୍ କଥା କହିଲି ମାନେ, ଓକାତ୍ ଭୁଲିଗଲେ।
ଅଙ୍କଲ୍ ସେଇ ରୁମରେ ଅଛନ୍ତି ବାପା। ସେପଟୁ ରୁମ୍ ରେ ଆସିକି କେତେ ସେ ଆଁ
ଏଜସ୍ ଟ୍ୱେଣ୍ଟି ଫୋର୍।
ଏସ୍ ଟ୍ବେଣ୍ଟି ଏଇଟ୍, ଯୋଉଟା ନୂଆ ଆସିବ। ଏସ୍ ଟ୍ବେଣ୍ଟି ଏସ୍ ଟ୍ବେଣ୍ଟି ସେବେନ୍। ଏସ୍ ଟ୍ବେଣ୍ଟି ସିକ୍ସ ଲଞ୍ଚ ହେଇ ଯାଇଚି। ଏସ୍ ଟ୍ୱେଣ୍ଟି ସେଭେନ୍ ଆଣିବି ନେକ୍ସଟ୍ ଇୟର୍।
ଏସ୍ ଟ୍ବେଣ୍ଟି ସିକ୍ସ ଟା ଏ ଯୋଉ ସାମ୍ସଙ୍ଗ ର ଏ ସିରିଜ୍ ଏକ୍ସ ଯୋଉ ବାହାରିଚି। ତା ରି ଡୁପ୍ଲିକେଟ୍ ଭଳିଆ ଲାଗୁଜି।
ମାନେ ସାମସଙ୍ଗ ଗୋଟେ ଏମିତିଆ ବ୍ରାଣ୍ଡ ସେ ଯୋଉ ଫୋନ୍ ଟାକୁ ଲଞ୍ଚ ସବୁ ମାନେ ଏକା ଏକା ଜଣା ପଡ଼େ। ମାନେ ବେଶୀ ଫରକ୍ ଜଣା ପଡ଼େନି ଆପଲ୍ ରେ ଯେନ୍ତି ପୂରା ଅଲଗା ଅଲଗା ଲାଗେ। ଇଏ ଗୋଟେ ଫୋନ୍ ଅଲଗା ଅଲଗା ଏଡ଼ିସନ୍। ଏ ଟିକେ ସେମ୍ ସେମ୍ ରଏ ସିଲେକ୍ଟ ସନ ଖରାପ କର୍ ଥାଏ। କିନ୍ତୁ ଟେକ୍ନୋଲୋଜି ଫିଚର୍ସ କ୍ୟାମେରା ଭାଇ ଅଲଗା ପ୍ରକାର। ବେଟ୍ରି ପଫମାନ୍ସରେ ବା ଆପେଲ କୁକାଟି ଦଉଚି ଦେଉଚି ତମେ କଣ।
ଆଚ୍ଛା।
ଜି, ଅଲଟ୍ରା ତ କିଣିବା ପାଇଁ ମାନେ ବହୁତ ଦେଢ଼ ଲକ୍ଷ୍ୟ ଦିି ଲକ୍ଷ୍ୟ ଏମିତି ପଡ଼ିଯିବ। ଖାଲି ଏସ୍ ଟ୍ୱେଣ୍ଟି ସିକ୍ସ ପ୍ଲେନ୍ଟା ଏଫିଟା ଆଣିବି ଯେଉଁଟାକି ଲକ୍ଷେ ଭିତେରେ ପଡ଼ିବ। ଲକ୍ଷେ ଦଶ ଏମିତି ଭିତେରେ।
ହୁଁ। ଆଉ ଆଜି ରାତି କିି କଣ ମାନେ ଲଞ୍ଚ ପ୍ଲାନ୍, ନା କଣ ରାତି ଖାଇବା କଣ କହନ୍ତି ଡିନର୍ ଡିନର୍ କଣ ପ୍ଲାନ୍?
ରୁଟି ଆଣ୍ଡ ପୋଟଳ
ପୋଟଳ ରୁଟି ପୋଟଳ ଇଏ କି ନୂଆ କମ୍ବିନେସନ ମୁଁ ଦେଖୁଚି ରୁଟି ସହିତ ପୋଟଳ କିଏ ଖାଏ?
ରୁଟି, ପୋଟଳ ଝୋଳ।
ହୁଁ ଓହୋ।
ଆଛା ଗାଧୁଆବୋଳିଆ ତମ ଆଜି ସାଧା ନା! ଆଜି କିବାରେ କି ଆଜି?
ବୁଧବାର ଆଏ ମଙ୍ଗଳବାର
ହୁଁ ବୁଧବାର ହେଇଥିଲେ ସାଧା ହେଇଥାନ୍ତା ପୋଟଳ ଜାଗାରେ ମାଛ ଉଡିଥାନ୍ତା।
ହୁଁ।
ଆଉ ଭାଇନା କେତେବେଳେ ଦେଖିଆ ଆମ ଘରଆଡେ ଆସୁନ ଟିକେ।
ଉଁ
କେତେବେଳେ ଦେଖିଆ ଆମ ଘରଆଡେ ଟିକେଆସ।
ହଁ ଯିିବା ଏବେତ ଆଉ ଏ ଟିକେ ବ୍ୟସ୍ତ ରହିଯାଇଚି ଏପଟ କାମ ଦାମରେ ଯିବା
ହୁଁ ଆଛା ହଉ ଏତେ ସମୟ କଥା ହେଲି ହଁ ମୁଁ ରହୁଚି ଆଉ।